ହ୍ୟାଲୋ ପିଇସା ପ୍ରଣାମ।
ହଁ କଣ କରୁଚନ୍ତ?
ଏଇ ବସିଚି ଖାଇବା ଧରି।
ଖାଇବା ମାନେ ଜଳଖିଆ?
ହୁଁ ବର୍ଷା ହଉଚି ଚି ଟିକେ ମୁଡି ମିକ୍ସଚର।
ଓହୋ ସେଠି ବର୍ଷ ର୍ଷା ହଉଚି ଏବେ?
ହୁଁ ବଡଘଡି
ମାନେ ଯୁ ଜୋର ବର୍ଷା ନା ଅଳ୍ପ
ପର୍ବ ବର୍ଷ ବଷା ଘଡଘଡି ବିଜୁଳି ଏମତି
ଆଉ ଖରା ବେଳେ କଣ ଖାଇଥିଲ? ନାଇ ଇଆଡ଼େ ବର୍ଷା ନାହିଁ।
ଖରା ବେଳେ ଖାଇଥନି ଭାତ ଡାଲି ସୟବିନ ଆଳୁ କଷା ଆମ୍ବ ଖଟା
ହଁ ଭଳିଆ ଖାଦ୍ୟ ଆଉ
ତମେ
ଆମେ ସେ ପଖାଳ ଖାଇଥିଲୁ ଆମ୍ବ ଅଣ୍ଡା ଭୁଜିଆ ଆଉ ସେ ଶାଗ ଭଜା
ହୁଁ ହୁଁ।
ଆଉ ସକାଳେ କଣ ଖାଇଥିଲ? ଓହୋ ଆଇଁଷ ଛାର ଦେଇଛ
ତା ମା ଯେ ଇଏ ହେଇଗଲେ ସେଇଥିପାଇଁ
ଆଛା ଆଛା।
ହଁ।
ଆଉ ସକାଳେ କଣ ଖାଇଥିଲ?
ସକାଳେ କିଛି ଖାଇନଥିନି ଉଠିନି ଲେଟ ର ଏକାଥରେ ବ୍ରଶ କରି ଗାଧୋଇଲା ବେଳକୁ ମିଲ୍ ଦେଇଦଥିଲି ଭାତ ଖାଇଥିନି
ଆଛା।
ହଁ।
ଆଉ ଆଉ ସବୁ ବାଲେଶ୍ଵରରେ ସବୁ ହାଲଚାଲ କଣ?
ବାଲେଶ୍ଵର ହାଲଚାଲ ଭଲ ଡେଲି ଡେଲି ବର୍ଷା ହଉଚଛି କିନ୍ତୁ ଗରମ ଥଣ୍ଡା ହବା ବଦଳରେ ଗରମ ଆହୁରି ଜୋର ହଉଛି।
ଆଚ୍ଛା। ଆଉ ସବୁ ସେଠି ସବୁ କଣ ଜାଗା ଅଛି ଆଛା। ଆଚ୍ଛା ସେଠି ସବୁ କଣ ଠାକୁରଙ୍କ ଜାଗା ସବୁ ଅଛି ଦେଖିବା ପାଇଁ।
ଠାକୁରଙ୍କ ଜାଗା ପଞ୍ଚୁଲିଙ୍ଗେଶ୍ୱର କ୍ଷୀରଚାରା ଗୋପୀନାଥ ଆଉ ନୀଳଗିରି ଜଗନ୍ନାଥ ମନ୍ଦିର ବଳରାମଗଡି ଆଉ ରାଧାକୃଷ୍ଣ ମନ୍ଦିର ଆଉ ଝାଡେଶ୍ଵର ଜଗନ୍ନାଥ ମନ୍ଦିର ଇମାମି। ଆଉ ଏତିକି ହେଲା ଠାକୁର ଆଉ ସି ବିଚ ହେଲା ଚାନ୍ଦିପୁର ତାଳପଦା ଦୁବଲାଗଡି। ଅନମେକ।
ଏତେ ଜାଗା ହେଠ ଅଛି।
ହୁଁ ଭୁବନେଶ୍୍ୱର ଥରେ ତ କମ୍
ହଁ ସେଠି ତାହେଲେ ଏତେ ଜାଗା ବୁଲିବାକୁହୁଛି ତାହେଲେ
ହୁଁ ହୁଁ ଚାନ୍ଦିପୁର ତ ଡେଲି। ଚାନ୍ଦିପୁର ପୁର ଆମ ମେଷ ପାଖାପାଖି।
ମାନେ କେତେ କିଲୋମିଟର ହବ।
ସେଇ ସାତ ଆଠ ହବ।
ଆଉ ଚାନ୍ଦିପୁରରେ ମୁଁ ଶୁଣିଛି ବହୁତ ଲୋକ ହଉଥିବେ।
ହୁଁ ବହୁତ ଲୋକ।
ଚାନ୍ଦିପୁର ଏବେ କ୍ଷେପଣାସ୍ତ୍ର ଘାଟି ଅଛି।
ହୁଁ ହୁଁ ହୁଁ।
ସେଠି ଯାଇଛ ବୁିବାକୁ ନା
ହଁ ମୁଁ ସେଠିରେ ଡେଲିକା ମାନେ ସ୍କଟ ହେଇଗଲାଣି ବୁଲିବାଟା
ଆଚଛା ଆଚ୍ଛା ଆଉ ପଞ୍ଚଲିଗେଶର ନାଁ ଶୁଣିଛିୁ କିନ୍ତୁ ମୁଁ ଯାଇନି କେବେ
ହୁଁ ଏଇ ଖରା ଦିନରେ ଆହୁରି ଭଲସ ଠାକୁର ଦେଖ ହବ ମାନେ ସେ ପାଞ୍ଚ ଲିଙ୍ଗ ଯେ ଏଇ ଟିକେ ଝରଣା ରେ କମ୍ ପାଣି ଥାଏ ନା। ଲୋକମାନେ ବିନା ଉଦା ହେଇକି ବି ଛୁଇଁ ପାରନ୍ତି।
ଆଛା ଆଛା। ଓ ନା ଅନ୍ୟ ଦିନରେ ପାଣି ପୁରା ଫୁଲ ହେଇଯାଏ। ଅ
ହଁ ହଁ ପୁରା ଓଦା ପୁରା ବହୁତ ରିସ୍କ ନେଇକି ସେଠି ପାଦ ରଖ ରଖିକି ପୁରା ପାହାଡର ଖସରା ହେଇଥିବ ପୁଣି ବହୁତ କଷ୍ଟ ଏମିତି ଖରା ଦିନରେ ଗଲେ ଦେଖି ହବ ଠାକୁର।
ଆ ସେ ନୀଳଗିରିରେ ଯୋଉ ଜଗନ୍ନାଥ ଯେମ ତ ଭଲ। ମୁଁ ଥରେ ଗୋଟେ ଫିଲିମିରେ ଦେଖିଥିଲି। ଅ ଜଗନ୍ନାଥଙ୍କ ବିଷୟରେ ବଡ ମନ୍ଦିର ଟା ବୋଧେ
ହଁ ବଡ ମନ୍ଦିର ତା ପାଖରେ ଗୋଟେ ଅଛି ନୀଳଗିରି ପେଲେସ୍ ଗୋଟେ ସେଇ ଜଗନ୍ନାଥ ମନ୍ଦିର ପାଖର ହଁ ହଁ ହଁ।
ଆଛା ଆଗୁରୁ ରଜା ଥିଲେ। ସେ ରଜା ପରି
ଆଉ ସେପଟେ ଗଲେ ବାରିପଦାର ବି ଭଲ ଭଲ ଜାଗା ଅଛି ଆହୁରି।
ତମ ଦେହ ଭଲ ଅଛି।
ହଁ ଭଲ ଅଛି। ତମ ଦେହ
ହଁ ହଁ ଭଲ ଅଛି। ନୀଳଗିରି ଜଗନ୍ନାଥ ବି ଭଲ। ହଁ।
ହୁଁ। ପଞ୍ଚୁଲିଙ୍ଗେଶ୍ୱର କେବେ ଆସିଥିଲ ତମେ ବି ସା
ନା ମୁଁ ଯାଇନି କେବେ
ବହୁତ ପାହାଚ ଚଢିକି ଯାଇତ ହୁଏ। ବହୁତ ପାହାଚ
ଆ ଉଚ ଉପରେ ଅଛନ୍ତି।
ପାହାଡ ପାହାଡ ଉପରେ ହଁ।
ପାହାଡ ଉପରେ ଓ ଝରଣା ରୁ ପାଣି ପଡିକି ସେଟା ପାଣି ହେଇଯାଉଛି ନାଇଁକି
ଝରଣା ରୁ ପାଣି ପଡିକି ଗୋଟେ ଦିଟା ପାହାଡ ଥିବ। ସେଇ ଝରଣା ମାନେ ଝରଣା ଟା ଆସୁଥିବ ତା ଭିତରେ ପାଞ୍ଚଟା ଲିଙ୍ଗ ଥିବ। ଠାକୁରଙ୍କୁ ଦେଖି ହୁଏନି। ବାସ୍ ଖାଲି ହାତ ମାରିକି ସ୍ପର୍ଶ କରିହୁଏ।
ଖରା ଦିନ ଟେ ଶୁଖିଲା ଥିବ ଦେଖିବେ ଆଉ।
ହଁ ହଁ ଦେଖି ହୁଏ। କି ନାଇଁ ମୁଁ ଜାଣିନି ମୁଁ ତ କେବେ ଖରା ଦିନରେ ଯାଇନି। ମୁଁ ଶୁଣିଛି କିନ୍ତୁ ସମସ୍ତେ କୁହନ୍ତି ଦେଖି ହୁଏ ବୋଲି କିନ୍ତୁ ଖରା ଦିନରେ ସେ ପାହାଡ ଉପରେ ଚଢିକି ଯିବା ଭାରି କଷ୍ଟ ପାହାଚ ଚଢିକି ଏତେ ସାରା।
କଣ ପାଇଁ?
କି ଯିବ ମଣିଷ।
ଆଉ କେତେ ଉଚ୍ଚା କି? କେତେ ଉଚ୍ଚ୍ ଓହୋଃ। ଆଉ ଗାଡି ନେଇକି ଯାଇ ହବନି କୋଉ ବାଟ ନାଇଁ?
ନା ଗାଡି ଗୋଟେ ଜାଗାରେ ରଖିକି ପାହାଚ ଚଢିକି ଯିବ।
ମିନିୟମ୍ କେତେ ପାହାଚ ହବ?
ମୁଁ ଥରେ ଗଣିଥିଲି ମୋର ମନେ ନାହିଁ କିନ୍ତୁ।
ତଥାପି ଆଭରେଜ୍ ତିନ୍, ତିନିଶହ ଚାରିଶହ ପାଁଶହ? ପାହାଚ ହବ?
ସେଇଆ ବୋଧେ। ୟା ପରେ ମୁଁ ପୁରୀରେ ରହିବି।
ଫାଇନାଲ୍?
ହଁ ପୁରା ଫାଇନାଲ୍।
ସାନସ୍କ୍ରିଟ୍ ପିଜି?
ହୁଁ।
ଏଟା ଭଲ ହବ ସାନସ୍କ୍ରିଟରେ ପିଜି କଲେ ଏଟା ଭଲ ହବ?
ହଁ, ଏଇ ପିଜି କରିସାଇଲା ପରେ ସେଣ୍ଟ୍ରାଲ ବିଏଡ୍ ଆଉଥରେ ଦେମି ସାନସ୍କ୍ରିଟର। ଆମର ହଉଛି ଉମ୍ ଏ ଟ୍ରାଡିସନାଲ୍ କୋଟା ପଳେଇ ଆସିଥିବ ମୁଁ ଯୋଉ ସେଣ୍ଟ୍ରାଲର ସାନସ୍କ୍ରିଟର କରିମି ଟ୍ରାଡିସନାଲ୍ କୋଟା ଲାଗିଥିବ ତ ସେଇ ହିସାବରେ ବିଏଡ୍ ଟା ହେଇଯାଇ ପାରେ ଆର ବର୍ଷକୁ ତାପରେ ପିଜି କରୁ କରୁ ବିଏଡ୍ ଯଦି ହେଇଗଲା ବିଏଡ୍ କରିଦେମି ତାପରେ ପରେ ଆସିକି ଆଉ ଗୋଟେ ବର୍ଷ ପିଜି କରିମି।
ସେମିତି ହେଇପାରିବ?
ହଁ ହେଇପାରିବ ସେମିତି।
ଆଉ ପିଜିଟା ୱାନ୍ ଇୟର୍ କଲା ପରେ ବର୍ଷେ ଗ୍ୟାପ୍ ଦି ବର୍ଷ ଗ୍ୟାପ୍ ଦେଇ ପୁଣି ବର୍ଷେ କରିହେବ?
ହୁଁ ଗ୍ୟାପ୍ କଥା ମୁଁ ଜାଣିନି ଠିକ୍ ସେ, କିନ୍ତୁ ଯଦି ତମର କିଛି ହେଇଯାଉଛି ପିଜି ଭିତରେ କିଛି କୋର୍ସ ତାହେନେ ତମେ ପିଜି ଛାଡିକି ଆସି ମାନେ ସେଟା କରିସାରିକି ଆସି ପିଜି କରିପାରିବ।
ଆଉ ତାପରେ ପୁଣି ଦି ବର୍ ବର୍ଷ ହେଇଟା ବର୍ଷିକିଆ କରି କିଆଣେ।
ଆମର ଦି ବର୍ଷ ଆମ ତଳ ବେ ଠାରୁ ଏନିପି ଲାଗୁ ହେଇଛି। ମାନେ ଚାରି ବର୍ଷ ପ୍ଲସ୍ ଥ୍ରୀ, ହଁ ଚାରି ବର୍ଷ ପ୍ଲସ୍ ଥ୍ରୀ ଯୋଉମାନେ କରିବେ ସେମାନେ ପିଜି କଲେ ଗୋଟେ ବର୍ଷ କରିବେ।
ଆ ଏବେ ଯୋଉ ବିଇଡ଼ି ଏଗ୍ ଜାମ୍ ହେଲାଣି କି ନାଇଁ, ଭଲ ହେଇନି?
ଉଁଉଁଉଁ ନା, ପିଜିଟା ହେଇଛି ପିଜିଟା ହେଇଗଲା ବିଏଡ ହେଲାନି।
ନା ନା ପିଜିଟା‌ ସିନା ଏଇ ସାନସ୍କ୍ରିଟରେ ହେଇଛି ନର୍ମାଲ ଜେନେରାଲ କଲେଜର ପିଜିଟା?
ନର୍ମାଲ୍ ଜେନେରାଲ୍ କଲେଜ ମାନେ?
ଏ ଧରାଯାଉ ବାଣୀବିହାରେ କି ଇଏ।
ସେଟା, ସେଟା ଯଦି ସେଟାରେ ନର୍ମାଲ ପିଜି ପା ମୁଁ କରିବିନି ସାଂସ୍କିଡ଼ି ରେ କରିବି।
ଆଚ୍ଛା।
ଆଉ ଯ ହଁ ସାଂସ୍କ୍ରିଡି ରେ ବି କରିହବ ଉତ୍କଳରେ ସେ ବାଣିବାରେ କିନ୍ତୁ ସେଟା ମାନେ କେମିତି ଏମି ଯୋଉ ମୁଁ ଏଫଟ ଭଦ୍ରକଟନମ ଯେମିତି ପଢୁଛି ଏଟା ମୋର ମଡର୍ଣ ମାନେ ସାଂସ୍କ୍ରାଡି ଟ୍ରାଡିସନାଲ କୋର୍ସ ନା ତ ସେଇଟା ଇଏ ରେ ଯାଉଛି ମାନେ ମଡର୍ଣ୍ଣ ସାର୍ଟିଫିକେଟ ତବେଳେ ଆସିବ ମଡର୍ଣ୍ଣ କିନ୍ତୁ ମୁଁ ଟ୍ରାଡିସନାଲ ମାନେ ସାସ୍କ୍ରରେ ପୁରା କରେ ହବ ତ ଉକୂଳ ବାଣୀ ବିହାରିରେ କଲେ ସେଇଟା ସାଟି ଡିପି କେଟ୍ ମଡନ୍ ହବ
ଓ ହୋ।
ପୁରୀରେ ସେଇ ସଦାଶିବ ଜଗନ୍ନାଥ ୟୁନିଭରସିଟିରେ କଲେ ଟ୍ରାଡିସନାଲ ହବ।
ସେଠି ଦି ବର୍ଷ ନା?
ହଁ ସେଠି ଦି ବର୍ଷ।
ଆଚ୍ଛା।
ହୁଁ।
ଏଇଜିଟା ହେବା ଆଶା ଲାଗୁନି?
ଆଜ୍ଞା
ଇଡି ଏଟା ହବା ଆଶା ଲାଗୁନି?
ବିଏଢ଼େ ମୁଁ ତ ଷ୍ଟେଡ଼େ ବିଏଡ଼େ ଫର୍ମ ବି ପକେଇ ନଥିଲି ଏତ ପ୍ଲସ୍ ଥ୍ରି ଭତରେ ଏ ପଢି ପାରୁନଥିଲି ଆଉ ଥରେ ଭଲସ ପଢି କି ସେଣ୍ଟ୍ରାଲ ବିଟା୍ ଆରଥରକୁ ଦେଖିକି ବଜେଇବି।
ସେଣ୍ଟ୍ରାଲ ବି ଟା ପାଇଲେ ସେଇଟା କଣ ଗର୍ଣମେଣ୍ଟ ମାନେ ଇଂଲିଶ ମିଡିମ୍ ସ୍କୁଲ ପାଇଁ।
ନା ନା। ନର୍ମାଲ ସବୁ ସ୍କୁଲ ପାଇଁ ସେଣ୍ଟ୍ରାଲଣମେଣ୍ଟ ଷ୍ଟେଡ଼େ ଗମେଣ୍ଟ ଏଟ ସେଣ୍ଟ୍ରାଲ ସେଣ୍ଟ୍ରାଲଟା ଟିକେ ମାନେ ଷ୍ଟେଟ ବିଟା ଟିକେ କଷ୍ଟ ଅଛି ବହୁତ ଅଧିକା କଷ୍ଟ ଅଛି ସାସ୍ର୍କିଡ଼ି ସେଣ୍ଟ୍ରାଲ ଟା ଟିକେ ଅବଶ୍ୟ କମ ଅଛି ବାହାର ଷ୍ଟେଟରେ ବହୁତ ସାରା କଲେଜ ଅଛି ନା ଓଡିଶା ଭିତରେ ବ ଗୋଟିଏ କଲେଜ୍ ସାସ୍କ୍ରିଡି ର ଯୋଉ ବି ଏଡ଼େ ସେଟା ହୋଉଚି ଗୋଟିଏ ଜଗନ୍ନାଥ ୟୁନିଭର୍ସ ଟି ସଦାସିବି ତ ସେଟି ପାଇଁ ଟିକେ ବହୁତ୍ କଟକ ଯାଏ ବହୁତ୍ କଟକ
ନା ଯୋଉ ସେଣ୍ଟ୍ରଲ ବିଟ୍ ଟା ନର୍ମାଲି ଅଲଗା ଅନର୍ସ ପିଲା କରିପାରିବେ।
ହଁ ହଁ।
ଏଟିଆ ଆର୍ସ ଷ୍ଟେଡ଼େ କମେଣ୍ଟ ସହଜ
ହୁଁ ସହଜ ନୁହେଁ ଟିକେ କଟକ କମ ଯାଏ।
କିନ୍ତୁ ଓଡିଶାରେ ତମେ ପୋଷ୍ଟିଙ୍ଗ ପାଇପାରିବ।
କିନ୍ତୁ ସେଣ୍ଟ୍ରାଲରେ କଲେ ହଁ ବାହାରେ ଯାଇ ଓଡିଶା ବାହାରେ ଯାଇ ପଡ଼ିବ।
ଓହୋ।
ହୁଁ।
ସାର୍ ଟୁ ଇୟର୍ସ
ଟୁ
ଟୁ ୟର୍ସ ଟିଡ଼ି
ହଁ ଟୁ ଇୟର୍ସ।
ହଉ ହଉ ମୁଁ ଟିକେ ବ୍ୟସ୍ତ ଅଛି ଏବେ ରଖୁଚି।
ହଁ ହଁ ହଁ।